ହ୍ୟାଲୋ ଆଜ୍ଞା ଜୟ ଜଗନ୍ନାଥ।
ହ ସାଉଣ୍ଡ ଠିକ୍ ଅଛି କ୍ଲିୟର ଅଛି।
ହଁ କ୍ଲିୟର ଅଛି କୁହନ୍ତୁ?
ଆଜ୍ଞା କଣ କରୁଥିଲେ?
ଏଇ ରୋଷେଇ ବାସ ଆଉ କଣ?
ଆଚ୍ଛା ରୋଷେଇ ବାସ ହୋ ସାତଟା ବେଳୁ?
ସାତଟାରୁ ନା ଆମର ସେଇ ସାରେ ପାଞ୍ଚଟା ଛଅଟା ବେଳୁ ହିଁ ମାନେ ରୋଷେଇ ସ ଷ୍ଟଟ ହୁଏ ଆଉ ବେଗା ବେଗି ସାରଦେବେ ସବୁ କାମ ସରିଯାଏ ଆଉ।
ହଁ ହଁ ଖିଆ ପିଆ କଣ ରାତି ଆଠଟା ସୁଧା ରୋ ହଁ ତ ବାହରେ ଏମିତି ଟିକେ
ଆଜ୍ଞା।
ଆକ୍ଚୁଆଲି ବର୍ଷା ହଉଥିଲା ତ ବର୍ଷା ଏବେ ଜଷ୍ଟ ଛାଡ଼ିଲା ଟିକେ ବାହାରକୁ ବାହାରିକି ଆଇଲି ଘରୁ। ଆପଣଙ୍କ ସିଆଡ଼େ ବର୍ଷା ବର୍ଷା ବର୍ଷା।
ନାଇଁ କାଲି ରାତିରେ ଜୋର ହଉଥିଲା କିନ୍ତୁ ଆଜି ସକାଳେ ସେମତି ଏତେ ବି ହେଇନି।
ହଁ ହଁ ହଁ ଆମର ଦିନ ସାରା ଆଜି ହେଇଛି ସକାଳୁ ମାନେ ଦଶଟା ଏଗାରଟ ରୁ ଦିଟା ତିନିଟା ପର୍ଯ୍ୟନ୍ତ ହେଇଥିଲା।
ନାଇଁ ଏଠି ବି ହଉଛି ଦିନମାନ କିନ୍ତୁ ଫିରି ଫିରି ହଉଛି ଏତେ ଜୋର ବି ହଉନି।
ମାନେ ଜୋର ନାହିଁ ଆଉ।
ହୁଁ।
ଆମର କାଲି ରାତିରେ ଟିକେ ଭଲ ବର୍ଷା ହେଇଥିଲା।
କାଲି ରାତିରେ ଏବେ ଘଡଘଡି ହେକି ପୁରା ଜୋରସୋର ହେଇଛି। ଜି ଆଲି ଜେଷ୍ଠଙ୍କମ ଆ ପ୍ରଭୁଙ୍କର ସବୁଆଡେ ହବ ଆଉ।
ହଁ ସ୍ ମାନ ପୁନିମା ଯେହତୁ କାଲି ସେଟା ହବାର ମାନେ ମାନେ ଥିଲା ସେଟା ନିଶ୍ଚିତ ଥିଲା।
ହଁ ଠାକୁର ଗାଧେଇବେ ଆଉ ତାଙ୍କୁ ଜର
ହଁ ଜରରେ ପଡିବେ। ମାନେ ଖାଲି ଠାକୁର କଣ ସମସ୍ତେ ଏବେ ଟିକେ ଇଏ ହେବେ ଆଉ।
ହଁ।
ଯେତୁ ଗୁଣ ଗୁଲଟା ବି ବଢିଯିବ।
ଆଉ ଖାଇଥିଲେ କଣ।
ତମେ ବି। ହଁ ଆଜି ଦି ପରେ ଭା ତ ଡାଲି ଆଉ ସେ ଯୋଉ ଗୋଳିଆ ଗୋଳି ଗୋଟେ ତରକାରୀ ହେଇଥିଲା ତରକାରୀ।
ଆଉ ପୁଣି ରାତି କଣ।
ତା କହି ହବନି। ରେ ଯାହା କରିଥିବ ଖାଇଲେ ଜଣା ପଡିବ।
ହଁ ହଁ।
ନାଁ ଆମ ଘର ତ ସବୁବେଳେ ସାଦା।
ହଁ।
ଆଉ।
ଆମ ମିସ୍।
ଯାହାଥିବ ସବୁ ହେନେ ମୁଁ ଖାଏ। ମୁଁ ଖାଏ ମୋ ସେ ପୁଅ ବି ଖାଆନ୍ତି କିନ୍ତୁ ଘରେ ମା ଆଉ ସେ ସ ଆମେ ବିରାଡି ପ୍ରସନ ଲୋକ ତ ଅ।
ହୁଁ ହଁ।
ଆମକୁ ଆଇଁଷ ନିହାତି ଦରକାର।
ସେଇୟାଉ।
ଆପଣ ଖାଆନ୍ତି ନା ନାଇଁ।
ହଁ ମୁଁ ଖାଏ କିନ୍ତୁ ଏଠି
ମେ ସ ହ ହଁ। ମାନେ ଘରେ ଖାଆନ୍ତି ନା ନାଇଁ ମାନେ
ହଁ ଘରେ ମାନେ ସବବେଳେ ମାନେ ଏମିତି ତା ହେଇକି ମାନେ ଆଇ ନହେଲେ ମାନେ ଖାଇବାକୁ ଉଠେଣି କିନ୍ତୁ ଏଠି ମାନେ ସେ ଗୋଟେ କୁହନ୍ତିନି କି ମ୍ୟାରେଜ ପରେ ଗୋଟେ ଚେଞ୍ଜ ଆସିଯାଏ। ଏଠି ସେ ସବୁ ଦେଖି ଜିନିଷ ଦେଖିଲେ ବେଳକୁ ଭାରି ମାନେ ଇଆ ଲାଗୁଛି।
ମାନେ କଣ ଜିନିଷ ଦେଖିଲେ ମାନେ କାହିଁକି ମୋ ବିଶୟ ରେ ବି କହୁଛନ୍ତି। ଅ ମାନେ ସିଏ ତାଙ୍କ ଘରେ ପୁରା ଅଲଗା ଟାଇପ୍ର ଆଇଁଷ ଖାଉଥିଲେ। ଏଇଠି ଅଶିକି କହୁଛନ୍ତି ମୁଁ ଆଉ ଖାଇବିନୀ।
ହଁ ସେଇଆ ନାଇଁ ଆମ ଘର ଏଞ୍ଚି ତ ମାନେ ଯେମିତି ନର୍ମାଲ ଯେମିତି ହୁଏ ବୁଧବାର, ଶୁକ୍ରବାରେ ଶନିବାର ଏ ଏମିତି ହୁଏ ତାପରେ ବି କି ମୋ ଶାଶୁ ଆମର ଅଛି ଆଉ ଆଗରୁ ଅଛି ଯେ ଆଉ ଅଣ୍ଡା, ଚିକେନ୍ ଖାଇବେନି ପୂର୍ବ ପୁରୁଷ ମାନେ ପାଣି ପାଇବେ। ସେ ଏଟି ଖାଇବେନି ହେଲାକି ଆଉ ଶାଶୁ ମୋ ଯାଆ ମଁ ମଟନ ଖାଆନ୍ତିନି। ହେଲାକି ଆଉ ହେଇ ହେଇ ସେ ମ ମାଛ ଆଉ ମୁଁ ଏତେ ବି ଆଇଁଷ ସେ ଗଟ ମାନେ ସେଟା ଗୋଟା ହଠାତ୍ କିନୀ ନାଇଁ ସବୁ କିଛି ଛାଡ଼ିଦେଲି ଯେତେବେଳେ ଆଉ ସେଇଟାକୁ ହଟ୍ ଖାଇଲା ବେଳୁ ଭାରି ଆଇଁସିଆ ଆଇଁଶିଆ ଗ୍ୟାସ ହୁଏ। ଈଚ୍ଛା ହୁଏନି ନା ଏତେ ଆଉ ହେଥିରେ ଆଉ।
ହୁଁ ହୁଁ ମାଛଟା ଏମିତି ବି ଟିକେ ଆଇଁଷିଆ ଟିକେ ଲାଗେ।
ହୁଁ ତାପରେ ବି ନିଜେ ଜା ମାନେ ଅନ୍ୟ ମାନେ ରୋଷେଇ କରି ଦେଲେ ଖାଇବା ଅଲଗା ଆଉ ନିଜେ ଭା ଯି କିି ରାନ୍ଧିକି ଖାଇବାର ମାନ ଆଉ ପେନ୍ସେନ୍ସ ନଥାଏ ସବୁ ଖାଇବା ପାଇଁ ସବୁ ଗ୍ୟାସ ଗୁୁରା ସବୁ ପେଟ ଭିତରେ ବସିଯାଏ ଥାଏ ନାଁ।
ହଁ ତାଠୁ ଭଲ କଣ ନାଁ ଆମେ ଖାଇବୁନି ତ ଆଉ
ହଁ।
ଏବେ କରିକି ଦଉଛନ୍ତି ନା ନାଇଁ?
ହଁ କରିକି ଦଉଛି ସେଥିପାଇଁ ମୁଁ ସେଇଥିପାଇଁ ତ କହିଲି କି ନିଜେ କରିକି ଖାଇବା ଟା ଆଉ ମାନେ ଇଏ ନୁହଁ।
ହଁ ହଁ ହଁ ହଁଁ। ସେ ମାନେ ଆ ଅପେକ୍ଷା କରିଥିବେ ଯାହେଲେ ଖାଇବୁ ବୋଲି।
ନାଇଁ ନାଇଁ ଆମର ସ ସକାଳୁ ମାନେ ସବୁ ଏଗାରଟା ଭିତରେ ରୋଷେଇ ବାସ ସରିଯାଏ। ହୁଁ ଆଉ ସକାଳୁ ମୋ ହଜବେଣ୍ଡ ଆଉ ଭାଇ ସବୁ ହ ନେଇକି ଯାଆନ୍ତି ଖାଇବା ଟିଫିନ ବିଫିନ ସବୁ ଭାତ ସବୁ ନେଇକି ଯାଆନ୍ତି ତ
ହୁଁ ହୁଁ।
ତାଙ୍କ ପାଇଁ ସବୁ ହେଇଥାଏ ଏକ୍ସଟ୍ରା ସବୁ। ଆଉ ସେଇଥିରୁ ଟିକେ ଟିକେ ଯାହା ବଳିଥାଏ ତା ତାପରେ ଆମର ସାତଟାରେ ଆଠଟା ଭିତରେ ସବୁ ସରିବ ଆଠଟା ଭିତରେ ମାନେ ଯାହା ସବୁ ନଗେଇ ଫଗେଇ ହବ। ସେ ନେଇକି ସବୁ ଯିବେ ତାପରେ ସେ ସବୁ ନେଇକି ଗଲା ପରେ ସେଇଠି ଏକାଥରେ ଭାତ ଚୁଲି ଲାଗିଥାଏ। ସେଇଠି ଏକାଥରେ ଭାତ ବସେଇ ଦଉ ଭାତ ବସେଇ ଦେଲା ପରେ
ମାନେ ଜଳିଖିଆ ଫଳିଖିଆ ସାଙ୍ଗେରେ ଏଇଟା ସାଙ୍ଗରେ ଭାତ ଭାତ ବି ରେଡି ହେଇଯାଏ ଆଉ।
ହଁ ସେଠି ଭାତ ବସିଥିବ ତାପରେ ଯଦି ଆମେ କିଏ ସେ ଦି ଭାଇ ପଳେଇବେ। ଆଉ ଛୁଆ ତାଙ୍କର ସ୍କୁଲ ଗଲେ ଆଉ ଆମେ ଶାଶୁ, ବୋଉ ତିନି ଜଣ ଆଉ ଜଣେ ଭାଣିଜୀ ଅଛନ୍ତି। ଆଉ ଏଇଆ ମୁଁ ଏପଟେ ସେପଟ ଟିକେ। ହୁଁ ସେ ଏଇଠି ଆମର ଏଇ ସାରିଲା ପରେ ନରସିଂହଙ୍କଟେ ଅଛନ୍ତି ତ
ଓ
ଓ ହଉ ଏତେ ବାଟ ଘରକୁ କାହିଁ ଯିବେ ନା ଏଇଠି ପାଖରେ ଆସନ୍ତି ଆଉ।
ହଁ ହ ଏ ପାଖାପାଖି ଅଛିନ୍ତି।
ହଁ।
ସେ କଣ ନରସିଂ ପଢୁଛନ୍ତି ନା
ନାଇଁ ସେ ନର୍ସିଂ କରୁଥିଲେ ନର୍ସିଂ ର ଫାଇନାଲ ଏକ୍ଜାମ ଦେଇଥାନ୍ତେ। ସେ କହିଲେ କି ମାନେ କହିଲେ କି ଆମେ ଲୋନ ଏଇ ପାଠ ପଢାରେ ଲୋନ କରିକି ଆମ ପଢେଇ ଦବୁ ନାଇଁ
ଆଛା।
ଯୋ ଲୋନ୍ କରିବାକୁ ସେ କହୁଛନ୍ତି ଆହୁରି ତିନି ଲକ୍ଷ ଲୋନ ଟା ମନା କରିଦେଲେ କରିବେନି ଇଏ ତିନି ଲକ୍ଷ ଟନ୍ତି କୋଉଠି ପଢେଇବେ ଚାଷୀ ମୁଲିଆ। କଣ କଣ ହେଇଛି କି ଖାଇପାର କି ମାସ ପନ୍ଦର ଦ ପାଉଛୁ ସେଇଟା ଦବୁ ସେମାନେ କରିପାରିବେ। ଆଉ ଯିଏ ମୂଲ୍ୟ ଲାଗି ଦିନକୁ ତିନିଶହ ଟଙ୍କା ଆଣୁଛି ସେ କୋଉଠୁ ଦବ। ତିନି ଲକ୍ଷ ତା ପାଇଁ କୋଉଠୁ ଆସିବ।
ଏ ତ ଲେଡିଜ୍‌ ମାନଙ୍କର ତ କମ୍ପାନି ପେ
ନାଇଁ ଗମେଣ୍ଟର ତ ନୁହଁ ସିଏ ବୋଧେ ପ୍ରାଇଭେଟ ରେ ପଢୁଥିଲେ। ହୁଁ ହୁଁ ତାପରେ ସେ କହିଲେ କି କିସ୍ତି ସେ ସେଇ କଲେଜ ତରଫରୁ କରରେଇକି ପଢେଇବି।
ହଁ।
ନାଇଁ ଆଡମିସନ ହେଲା ସି ଚାରି ପାଞ୍ଚ ମାସ ଯାଇଚନ୍ତି। ତାପରେ କହିଲେ କି ତିନି ଲକ୍ଷ ଟଙ୍କା ଦେଲେ ଏଣ୍ଟ୍ରି କରେଇବି।
ମାନେ ଚାରିମାସ ପରେ ପେଢେଇଲା ପରେ।
ହଁ।
ଇକି ଖେଳ।
ହୁଁ ସେଠୁ ଇଏ ଯୋଉଟା ଆଉ ତିନି ଲକ୍ଷ ଦେଇପାରିଲେ ନା ସେ ଏବେ ସେ ଟିକେ ଅଛନ୍ତି ଆଉ ଟିକେ ଆଉ
ହାଁ ହାଁ ମାନେ ଅ ଅ ଜଏନ୍‌ କରଲେଣି କୋଉଟି ଗୋଟେ।
ଘର ପାଖରେ ଆ ଜଣେ ନୁହଁ। ଏଇ ନିରେ କ୍ଲିନିକ ଗୋଟେ ଅଛି କ୍ଲିନିକରେ ଅଛନ୍ତି ଆଉ। ପାଠ ପଢିଚନ୍ତି ନା ଆଉ ଘରେ ବସିଲେ ଆଉ କଣ ହବ। କିଛି ପଇସାର କିଛି ମୂଲ୍ୟ ରହିବନି। ହ ଆମ ପାଠ ପଢିିନଥାନ୍ତେ ନର୍ସିଂ କରିନଥାନ୍ତେ ହଁ ତ କରିନାହାନ୍ତି ତ କରିନାହାନ୍ତି ଆଉ ଯେହେତୁ ତିନି ଯୋଉ ତିନି ଚାରି ମାସ କରିଚନ୍ତି ଆଉ ତାକୁ ତ ଏ ମାନେ ପାଖରେ ଏଇ ଯୋ ପଇସା ଉଠେଇବାର ଅଛି ନା।
ନିଶ୍ଚିତ ନିଶ୍ଚିତ।
ପାଠ ପଢି କଣ ଲାଭ।
ହୁଁ ଏବେ ବି କିଛି ଫଣ୍ଡାମେଣ୍ଟାଲ ବେସିକ ତ କିଛି ଶିଖି ଯାଇଥିବେ ତ ସେଥିପାଇଁ ତାଙ୍କ କାମରେ ବି ଲାଗିଯାଇପାରିବ।
ହୁଁ। ଏବେ ପ୍ରାକ୍ଟିସ କରନ୍ତୁ ସିଏ ଗୋଟେ ମାନେ ଛୋଟ କ୍ଲିନିକ ଗୋଟେ। ଏଠି ବ୍ଲଡ ଟେଷ୍ଟ କରିବା ବ୍ଲଡ ଡୋନେଟ୍ କରିବା ଏଉଡା ସବୁ କାମ ମାନେ କରୁଚନ୍ତି।
ଆଚ୍ଛା ଆଚ୍ଛା। ହଁ ଧୀରେ ଧୀରେ ସେ ଲୋକ ଆଗରୁ କଣ ପା ପାଠ ପଢୁ ନଥିଲେ ବୋଲି କଣ ଇଏ ନାହିଁ କି।
ହଁ।
ହଁ। ହୁଁ ହୁଁ।
ଆଉ ପୁଣି ନା ମାନେ ଘର ବାହାରେ।
ହଁ ମୁଁ ଘରୁ ବାହାରେ ଅଛି ଏ ଜଷ୍ଟ ଆସିଲି। କାଲି ଟିକେ ବାହାରକୁ ବାହାରିବାର ଅଛି ତ।
ଉଁ ହୁଁ।
କାଲି ଟିକେ କାମ ଅଛି ଟିକେ ଗାଁକୁ ଟିକେ ଯିବାର ଅଛି। ପ୍ର
ଆପଣ ଘର କୋଉଠି ଆପଣଙ୍କର।
ଆମ ମୁଁ ରହୁଛି ରାଉରକେଲା ରେ।
ହୁଁ।
ଉଁ ମୁ ଗାଁ ଟା ହଉଛି ଆମର ଉତ୍ତରା ଛକ ଜାଣିଚ ତ ଭୁବନେଶ୍ଵର ପାଖରେ ଉତ୍ତରା ଛକ।
ହେଇଥିବ ମୋର ଏତେ ସିଆଡକୁ ଇଏ ନାହିଁ।
ମାନେ ଭୁବନେଶ୍ୱର ରୁ ପୁରୀ ଗଲା ବେଳେ। ଉତରା ଛକ ଅଛି ସେଇଠୁ ବାଲିପାଟଣା ଗୋଟେ ଜାଗା ଅଛି ବାଳକାଟି ଜାଣିଛନ୍ତି ଯୋଉ ଯୋଉଠି ଦାରୁବାହାରି ଥିଲେ ଜଗନ୍ନାଥଙ୍କର ସେ ସେଇଠୁ ଦଶ କିଲୋମିଟର ହବ।
ଅଁ ହଁ।
ମାନେ ଭୁନେଶ୍ୱର ପାଖାପାଖି ଆଉ।
ଓହୋ ସେଇଟା ଭୁବନେଶ୍ୱର ଇଏ ରେ ଇ ଯାଉଛି ଆଉ।
ଆଜ୍ଞା ଆଜ୍ଞା।
ଉୁଁ ହୁଁ ହୁଁ ତାହେଲେ ଆପଣ କାଲି ଘରକୁ ଯାଉଛନ୍ତି।
ହଁ ସେ ଗୋଟେ କଣ ମାପଚୁପ୍ ଗୋଟେ ଅଛି ତ ଟି ମାପଚୁପ କୁ ହ୍ୟାଲୋ।
ଆଜ୍ଞା।
ଲୋ। ଦୁଇ ତାରିଖ ଦିନ ଗୋଟେ ନୋଟିସ ଅଛି ତ ଡିମାର୍କସନ ପାଇଁ ଯିବାର ଅଛି। ସେଟା ଗୋଟେ ପୈତୃକ ସମ୍ପତ୍ତି ଗୋଟେ ଥିଲା ଗୋଟେ ସେଟା ଏ ଏମ୍ ତି ମପାଚୁପ ହବାର ଥିଲା।
ଉୁଁ ହୁଁ।
ସେଇଟା ମାନେ ଆମ ଜେଜେ ମାନେ ସେ ଗାଁ ର କିଛି ଲୋକଙ୍କ ସାଙ୍ଗରେ କିଣିଥିଲେ ତ ସେଇଟା ଏବେ ଯେ ଆବଣ୍ଟନ ହେଇନଥିଲା।
ଓହୋ ସେ ପୁରୁଣା ଏ ସେ ଜମିିବାଡି ନେଇକି ତ ବହୁତ ମାନେ ଇଏ ଆଉ ଏବେ ଆଉ
ହଁ ହଁ ହଁ। ଠିକ୍ ଅଛି ମୁଁ ଆପଣଙ୍କୁ କଲ୍ କରୁଛି ଟିକେ ବ୍ୟସ୍ତ ଅଛି ତ ହଁ।